ହ୍ୟାଲୋ ମୁଁ ଆବାଜ ଆସୁଛି କି?
ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ।
ହଁ ହଁ ହଁ ହଁ ଆସୁଛି ହଁ ନମସ୍କାର ହଁ ହଁ ହଁ ହଁ ଆସୁଛି ଆଜ୍ଞା।
ଆଜ୍ଞା ଆପଣଙ୍କ ଦେହ ପା କେମିତି କଣ ଅଛି?
ହଁ ଭଲ ଅଛି ଏ ଉ ଆଜି ସେ ହୁ ପିଠା ଆଉ ପୋଟ ଏ ଯୋଉଉ ମଟର ଆଳୁ ତରକାରୀ।
ଓହୋ ପିଠା ଆଉ ପୋଟଳ ପୋଟଳ ମଟର ଆଳୁ ତରକାରୀ। ଆଜିକାଲି ମାନେ କହିବାକୁ ଗଲେ ବି ପୋଟଳ ଏବେ ରେଟ କଣ ମୁଁ ଶୁଣିବା ବହୁତ ରେଟ୍ ବି ବଢିଗଲାଣି।
ହଁ ରେଟ୍ ବଢ଼ିଲେ ବି ହେଲେ ତଥାପି ତ ଖାଇବାକୁ ପଡ଼ିବ ନା। ଆଉ ମଟର ମଟର ସହିତ ବି ପୋଟଲ ଟିକେ ପକେଇଥିଲି ହୁଁ ହୁଁ। ପୋଟଳ ଗୁଡ଼ା ଖରାପ ହେଇଯାଉଛି ତା ଟିକେ ପକେଇ ଦେଇ କରି କରିଦେଲି ଆଉ
ଆଜ୍ଞା ଓ ହଁ ସେ ବି ପୋଟଳ ବି ପୋଟଳ ରଖି ଯଦି ବଞ୍ଚାୟ ଏକା ଥରକେ ଖାଇଦିଅ।
ହଁ ହଁ ନଷ୍ଟ ହେଇଯାଉଛି ନା।
ଭଗବତୀ ପୀଠ ବିଷୟରେ କିଛି ଜାଣିଛନ୍ତି?
ହଁ ଭଗବତୀ ତ ବହୁତ ବଢ଼ିଆ ମାନେ ଠାକୁର ଦର୍ଶନ। ଆମେ ରିସେଣ୍ଟଲି ଉ ଦଶ ପନ୍ଦର ପନ୍ଦର ଦିନ ତଳେ ଆମେ ଯାଇଥିଲୁ।
ଓ ହୋ।
ହଁ ହଁ ହଁ ହଁ ଯାଇଥିଲୁ ସେଠି ମାଙ୍କର ତ ମା ମାଆଙ୍କର ଦର୍ଶନ ବଢ଼ିଆ ହେଲା। ଲୋକ ଭିଡ଼ ବେଶି ସେମିତି ନାହିଁ। ଏ ମାଆଙ୍କର ସବୁ ଏଇଠା ତାଙ୍କର ମନ୍ଦିର ଇଏ ହେଉଛି। ଭଙ୍ଗା ହୋଉଛି ଉ ମନ୍ଦିର ଭଙ୍ଗା ହୋଇକରି ରିମଲ୍ଡିଙ୍ଗ ହେଉଛି ଗଭର୍ଣ୍ଣମେଣ୍ଟର ପଇସା ବୋଧେ ଆସିଛି ସେତେ ରିମଲ୍ଡିଙ୍ଗ କରୁଛନ୍ତି ମାଙ୍କ ଦର୍ଶନଟା ବହୁତ ବଢ଼ିଆ ହେଲା ସେଠି ଉଁ ପ୍ରସାଦ ବି ସେଠି ଅଛି ସୁବିଧା ଖାଇବାର
ଲୋକେସନ କ ମାନେ ସେଇଟା ମାନେ କୋଉଠି ଲୋକେଶନ ଟା
ଭଗବତୀ ବାଣପୁର ଚିଲି ଶିକା ବାଣପୁର ଭଗବତୀ
ବାଣପୁର ଭଗବତୀ ନା
ହଁ ହଁ ହଁ।
ଅ ମାନେ ସେ ମାଙ୍କ କଣ ମାନେ
ହଁ ଅ ମା କଣ ମା ତ ହଉଛନ୍ତି ଇଏା ଆଉ ଦୁର୍ଗା ଆଉ ମା ଦୁର୍ଗା ତାଙ୍କ ଦୁର୍ଗାଷ୍ଟାନ ବଳି ପଡ଼େ ତାଙ୍କ ପାଖରେ ହଁ ତ ନୁଶିତ ତାଙ୍କର ଆମିଷ ଭୋଗ ବି ହୁଏ ମା ଙ୍କ ପାଖରେ ମାଆଙ୍କ ପାଖରେ ଆମିଷ ଭୋଗ ହୁଏ ନାଇଁ ନାଇଁ ନାଇଁ ନାଇ ତାଙ୍କ ପ୍ରତ୍ୟେକ ଦିନ ବି ଆମିଷ ଭୋଗ ହୁଏ। ହୁଏ। ମନ୍ତ ତାଙ୍କ ବାରରେ ବୋ ଦେଉ ଆମେ ସେଦ ଆମେ ସେଦିନ ଯାଇଥିଲୁ ମଧ୍ୟ ବି ତାଙ୍କ ଏ ଯଉ ପଣ୍ଡା ମ କହିଲେ ଯେ କି ଯଦି ମାଛ ଘାଣ୍ଟ ଭୋଗ ହୁଏ ମାଆଙ୍କ ପାଖରେ କହିଲେ ମାଛ ଘାଣ୍ଟ ବି ମିଳିବ ମତେ କହିଲେ ଆମ୍ ମୁଁ ଏମାନଙ୍କୁ କହିଲି କିଏ ଖାଇଲେ ଖାଇଲେ ଆମର ଯେତିକି ଯବୁ ଯାଇଥିଲେ ମନା କଲେ ମାଆଙ୍କ ପାଖରେ ଆସିବ ମାଛ ଆଇଁଷିରେ କିଏ ଖାଇବ ଏଇ କହିଲେ। କିନ୍ତୁ ମାଛ ଘାଣ୍ଟ ଭୋଗ ମାଙ୍କ ପାଖରେ ହୁଏ ହୁଏ। ହଁ ହଁ। ତେଣୁ ମାଛ ବଳି ନ ଯ ଘାଣ୍ଟ କରି ଭୋଗ ଲଗାନ୍ତି ବୋଧେ ଆଉ।
ଆଛା ଆଛା।
ହଁ। ତାପରେ ସେଠି ଖାଇଲୁ ଖାଇସାରିକି ନାରାୟଣୀ ଦର୍ଶନ କରିବାକୁ ଗଲୁ। ନାରାୟଣୀ ହେଉଛନ୍ତି ସେଇ ହଁ-ଅ-ଅ ହ ସେଇ ଚିଲିକା-ଆ-ଆ-ଆ ଠାରୁ ଦି ତିନି କିଲୋମିଟର ର ଦୂରତାରେ ପଡିବ। ହୁଁ ଆ ବରହପୁର ଆଡ଼ୁ ଗଲା ଆଳକୁ। ତେଣୁ-ଉ-ଉ-ଉ ଉ ସେଠି ନାରାୟଣୀ ଦର୍ଶନ କଲୁ ମା ଙ୍କର ନାରାୟଣୀ ମା ସେ ପାହାଡ଼ ଉପରେ ଅଛନ୍ତି। ସେ ବି ପ୍ର ପ୍ରତ୍ୟକ୍ଷ ସିଏ ବି ମାଙ୍କ ଦୁର୍ଗାଙ୍କ ଭଳିଆ। ହୁଁ ହଜି ଇ-ଇ-ଇ ସେଠି ମଧ୍ୟ ବି ଦର୍ଶନ କରିକିରି ତାପରେ ଆସିଲୁ ଏଠିକି ଚିଲିକା ଗାଳି ଯାଇ। ଉ ହଁ କାଳିଜାଇ ଗଲୁ। ଦ ହଁ ଚିଲିକା ହ୍ରଦରେ ବୋଟ୍ ବୁକ୍ କରିକିରି ଗଲୁ ଆଉ।
ଆପଣ ମାନେଙ୍କ ଭୟ କିଛି ଲାଗିଲାନି ବୋଟରେ ଗଲାବେେଳକୁ
ହଁ ସେଦିନ ଆମେ ପାଖାପାଖି ସନ୍ଧ୍ୟା ହେଇଗଲା ନା ସନ୍ଧ୍ୟା ହେଇଗଲା ଯେଉଠୁ-ଉ ସେଇ-ଇ-ଇ ସେଦିନ ଥିଲା ପ୍ରଳୟ ଏ ଯେଉଁ ଇଏ-ଏ ପବନ ପ୍ରବଳ ଦଉଥିଲା। ହଁ ହଁ ପବନ ଦେଉଥିଲା ଲହ- ହେଇ ହେଇ ଖାଲି ଡଙ୍ଗାରେ ବାଡେଇ ହଉ ଏ ଆଉ, ଡଙ୍ଗାରେ ବାଡ଼େଇ ହଉ ଉ ଥାଏ ହେଲେ-ଏ-ଏ ହଁ। ହଁ ବାଣ୍ଡତା ବହୁତ ଡର ବି ଲାଗିଲା। ଜ୍ୟାକେଟ ଲାଇଫ୍ ଜ୍ୟାକେଟ ପିନ୍ଧିକରି ଯାଇଥିଲୁ। ଖାଲି ତଥାପ ଭ ଭୟ ଲାଗୁଥାଏ ଯାହା ହେଉ ଭଲରେ ଭଲ ହଁ ଲାଇଫ୍ ଜ୍ୟାକେଟ ପିନ୍ଧ ଥିଲା
ବ ବୟସ ବି ବୟସ ଟିକେ ଅ ଇଏ ସେଥିପାଇଁ ଟିକେ-ଏ-ଏ ବି ଭୟ ଲାଗୁଥିବ ପୁରା ଆଉ।
ହଁ ହଁ ଭୟ ଲାଗିଲା ଆଉ ପାଣି ବା। ହଉ ଡାହରେ ଚକୁଥାଏ ମୁହଁ ଫୁହଁ ବି ଦେହ ହାତ ସବୁ ଓଦା ବି ହେଇଯାଉଥାଏ। ଆଉ ଭୟ ବି ଲାଗିଲା ଯେ ଆଉ। ଠାକୁରଙ୍କ ମାଆଙ୍କୁ ଡାକି ଡାକି ଯାଇ ପହଞ୍ଚିଗଲୁ ମାଆଙ୍କ ପାଖରେ ଆଉ ଫେରିଲା ବେଳକୁ ହଁ। ହଁ ମାଙ୍କ ପାଖରେ ଦର୍ଶନ କଲୁ ଭଲ ଦର୍ଶନ ବି ହେଲା ମାଆଙ୍କ ପାଖରେ। ସେଠି ଦର୍ଶନ କରିକି? ପୁଣି ଫେରିଲୁ ଆଉ ସେଇ ଡଙ୍ଗାରେ ପୁଣି
ପୁରେ ମପୁ
ଆଜ୍ଞା। ହଁ ମା ହଁ ଟାପୁଅ ଉପରେ ମାନେ ଅଛି ଲିକ୍ ହଁ ଗୋଟେ ପାହାଡ଼ରେ ଆଉ ପାହାଡ଼
ିଲ ଆଉ କିଛି କହିପାରେ କି କାଳି ଯାକ କଛି କ ତାଙ୍କର ମାହା ତାଙ୍କ ଷ୍ଟୋରି ଟା କିଛି ତ
ଆ ସେ ବିଷୟରେ ଏତେ ବସିକି ନା ନାଇଁ ସିଏ ତ ହଉ ତାଙ୍କର ସିଏ ତାଙ୍କ ବାପାଙ୍କ ସହିତ ସେ ବିବାହ ହେଇକି ଯାଉଥିଲେ ସେଠି ବୁଡ଼ିଗଲେ ଆଉ। ବୁଡ଼ି ଗଲା ବାପାଙ୍କ ସହିତ ଡଙ୍ଗାରେ ବସ ବସିକରି ଯାଉଥିଲେ ଶାଶୁ ଘରକୁ ଶାଶୁରୁ ଯାଉଛି। ଥିଲେ ମଝିଉ ଚିଲିକାର ମଝିଦରେ ସେ ଡଙ୍ଗାଟା ବୁଡ଼ିଗଲା। ତେଣୁ ବୁଡ଼ିଗଲା ତାପରେ ସେ ସେଇଠୁ ଡେଥ୍ ହେଇଗଲା ଡେଥ ହେଲା ପରେ ମା ପ୍ରତ୍ୟକ୍ଷ ମା ବୋଲି ସେଠି ପୂଜା ପାଉଛନ୍ତି ଆଉ
ଆଚ୍ଛା ଆଚ୍ଛ।
ହଁ ହଁ। ତଣୁ ଲୋକ ଆ ଆଗରୁ ଆଗ ଡଙ୍ଗାରେ ସବୁ ଲୋକ ଯାଉଥିଲେ ଏବେ ବୋର୍ଡ ସିଷ୍ଟମ ହେଇଗଲାଣି। ବୋଟ ଲଞ୍ଚ ଏଇଗୁଡ଼ା ସବୁ ସୁବିଧା ହେଇଗଲାଣି ଯେଉଁଠୁ ଯନ୍ତ୍ର ଚାାଳିତ ମେସିନ୍ ଦ୍ଵାରା ବହୁତ ଶୀଘ୍ର ବି ଲୋକ ପହଞ୍ଚି ପାରୁଛନ୍ତି। ପଞ୍ଚଗ୍ର୍ରୀ ଦ ରେ ପହଞ୍ଚିକି ଯାଇକି ଦର୍ଶନ କରିକି ଆସୁଛନ୍ତି ବହୁତ ଲୋକ ଯାଉଛନ୍ତି। ଆଉ କେତେବେଳେ କେ ଚିଲିକାରେ ପକ୍ଷୀ ଡଙ୍ଗା ଯେଉ ବୋଟରେ ବୋଟରେ ଗଲାବେେଳକୁ ହ ଖାଦ୍ୟ ବି ନେଇକି ଯାଇଥିଲୁ। ଏଠୁ ମୁଳରୁ ମୁ ଧିର ଏ ଯେଉ କଣ ଡଙ୍ଗାରେ ବସିବା ପୂର୍ବରୁ
ହଁ।
ସବୁ ପକ୍ଷୀମାନେ ଖାଇବେ ବୋଲି ତାଙ୍କ ବି ଖାଦ୍ୟ ସବୁ ଧରିକି ଯାଇଥିଲୁ। ସମେତ ପକ୍ଷୀ ଆମ ପଛେ ପଛେ ଦୌଡୁଥାନ୍ତେ ଆମେ ଟିକେ ଟିକେ ଟିକେ ଟିକିେ ପକଉଥାଉ ପକ୍ଷୀମାନେ ଦୌଡ଼ଥାନ୍ତି ଆଉ ସେ ଚିଲିକା ର ଗୋଟେ ହଁ ଖାଦ୍ୟ ଖାଉଥାନ୍ତି ତମ ହାତରୁ ବି ନେଇଯାଉଥାନ୍ତି।
ଓ ହୋ
ଆମେ ସବୁ ମିଶିକରି ହାତ ଦେଖେଇକରି ଖାଦ୍ୟ ଥୋଇଥିଲୁ ସେମାନେ ଗୋରେ ଖୁମ୍ପା ମାରିକି ନେଇ ପଳଉଥାନ୍ତି ଆଉ। ପକ୍ଷୀମାନୋନ ବହୁତ ବଢ଼ିଆ ଲାଗେ ତ ବହୁତ ଭଲ ଦର୍ଶ ମାନେ ଦୃଶ୍ୟ ଦେଖିବାକୁ ଲାଗୁଥାଏ ପକ୍ଷୀ ମାନେ ଯୋଉ ଦୂର ଦରିକ ଦୁରିକା ତୁମେ ଗୋଟିଏ ଗୋଟେ ଦେଖଥ ହଁ ହଁ ହଁ। ରଚନ କରି ତାପରେ
ଦର୍ଶନ ବି ଅଛ ଭଲ ଦର୍ଶନ ହେଇଥିବ ତାପରେ ଯୋଉ ତାପରେ ଯୋଉ ଜାହାଜ ଯୋଉ ଜାହାଜ ମାନେ ହଁ। ଡଙ୍ଗାରେ ଜଉ ଯାଇଛି ପକ୍ଷୀ ମାନେ ପଉା ପାଖରେ ଯାଉ ଥିବେ। ସେଟ ବି ଆହୁରି ବଢିଆ ଲାଗୁଥିବ।
ବହୁତ ତ ସବୁ ବିଭିନ୍ନ ପ୍ରକାର ପକ୍ଷୀ ଯାଉ। ହଁ।
ଓ ହୋ ହୋ। ଆଉ ତାପରେ ପୁଣି ତାରି ଚିଲିକା ମୁଁ ଯାହା ଶୁନିଛି ଚିଲିକା ଢାବ ବି ସେଠି ଖ ଖାଇବା ପ୍ରସିଦ୍ଧ।
ହଁ ହଁ ଚିଲିକାଟା ଭପ ନାଇଁ ନାଇଁ ସେଠି ଆଉ ସମୟ ହେଲାନି ନାଇଁ ନାଇଁ ସମୟ ଥିଲା। ଆମେ ପାଖାପାଖି ସନ୍ଧ୍ୟା ହେଇଗଲା। ପାଖା ପାଖି ରିଟର୍ନ ଗଲୁ। ରିଟର୍ଣ କଲା ପରେ ଏଠି ଟିକେ ବାଟରେ ସବୁ ଜଳଖିଆ ପତ୍ର ଖିଆପିଆ କରିକିରି। ଆସିଲୁ ଆଉ ଆସିଲା ପରେ ପୁଣି ଚିଲିକାଟ ହେବାରେ ଭାବୁ ସମସ୍ତେ କହୁଥିଲେ ଖାଇବେ କେତେଜଣେ ବି ଇଚ୍ଛା କଲେନି ଖାଇବା ପାଇଁ।
ଆଜ୍ଞା ଆଜ୍ଞା।
ଉୁଁ ଜଳଖିଆ ଖାଇକିରି ପଳେଇ ଆସିଲୁ ଆଉ।
ଆଉ ସେପଟେ ସେଠିକା କଣ ମାଛ ଫାଛ କି କଙ୍ଗଡା ଏ ଜଉ
ହଁ କଙ୍କଡ଼ା ହେରିକା କିଛି କାଳିଜାଇ ପାଖରେ କିି କଙ୍କଡ଼ା ବହୁତ। ନ ନାଇଁ କଳମ ବଣ ସେଇପଟରେ କଙ୍କଡ଼ାର ଆମଦାନୀଟା ହୁଏ। କିନ୍ତୁ ଆମେ ଯୋଉ ପଟରେ ରହିଲୁ। ଅଳମମଣ।
ଆଚଛା ଆଚ୍ଛା ଆଛା ଆଉ ନଳବଣ ନଳବଣଳ ନଳବଣ।
ନଳବଣ। ସେଇଠି ମାନେ ଡଙ୍ଗାରେ ସବୁ ମାନେ ଚିଙ୍ଗୁଡ଼ି ଫିଙ୍ଗୁଡ଼ି ଏ ଯେଉଁ ଚିଙ୍ଗୁଡ଼ି କଙ୍କଡ଼ା ସେମାନେ ଚାଷୀ ସବୁ ଜାଲ ଘେରେଇକି ରଖ
ବେପାର ହୁଏ ପୁରା ଆଉ ବେପାର ହୁଏ ସେଇଠି ଆସେ ମାଛ ବାଛ ସବ ବେପାର ହ କଙ୍କଡା ଫଙ୍କଡା
ହଁ ହଁ ହଁ ହୁଁ ହୁଁ ହଁ ହଁ ହଁ ହଁ। କିନ୍ତୁ ଆମେ ଯେଉଁଠି ରହିଲୁ ତାଙ୍କର ସେଇଟା ହେଉଛି ଖାଲି ଭୋଟ ଯିବା ଲାଗି। ସେ ବ୍ୟବସ୍ଥା କରିଥାନ୍ତି। ଡଙ୍ଗା ର ସିଷ୍ଟମ ସବୁ ରହିଥିଲା। ଆଉ ସେଥିରେ ରଙ୍ଗା ବହୁ କରିକି ଯିବା କଥା ସେମାନେ ଡଙ୍ଗା ଥା ପାଖାପାଖି ହଉଛି। ପାଖାପାଖି ବାଇଶ ତେଇଶି ଶହ ଖଣ୍ଡେ ନେଇଯାଉଛନ୍ତି ଗୋଟିଏ ଡଙ୍ଗା ବୁକ୍ କଲେ।
ମାନେ ଆପଣଙ୍କ ଜଣ ପିଛା ଯଦି ଯିବେ।
ପାଖା ପାଖି ଶହେ ଦୁଇଶହ ଜଣ ପଡିଯିବ ମାନେ ତମେ ଅଂ କେତେ କଣ କହିଲେ?
ଯଦି ଆପଣ ଯିବେ ଯଦି ଯିବେ ଚିଲିକା ରୁ ହ୍ୟାଲୋ ଆଜ୍ଞା ମୋ ଆବାଜ ଆସୁଛି କି ଯଦି ଆପଣ କାଳି ଯାଇ ଯିବେ କାଳି ଯାଇ ଯିବେ ତାହେଲେ ତମର ଯୋଉ ଅ ଡଙ୍ଗାରେ ଗଲେ କେତେ କଣ ସବୁ? ପଡୁଛି ଜଣା ପିଛା ପ୍ରାଇଜ କେତେ?
ଜଣ ପିଛା ମାନେ ସେମାନେ ଟୋଟାଲି ତମେ ଡଙ୍ଗାଟା ବୁକ୍ କରିଦେଲ।
ଓହୋ ଟୋଟାଲଟା
ହଁ ଡଙ୍ଗା ବୁକ୍ କଲେ କୋଡିଏ ଟା ଜଣ ଯଦି ଯିବେ। ଏ ମିନିମମ୍ କୋଡିଏ ବାଇଶ ଜଣ ଯାଇପାରିବେ। ତ ବୁକ୍ କରି ଦିଅ। ଧର ମନେକର ପରିବାର ଲ ଜଣେ ପିଛା ଯଦି ଯାଉଛନ୍ତି ଦୁଇ ତିନି ଜଣ ପରିବାର ମିଶିକରି ଗଲ। ଗଲା ପରେ ବି କୋଉଠେ ବାଇ ଜଣ ବି ହେଇଯାଉଛନ୍ତି। ସେମାନେ ଗଲୁ ଡଙ୍ଗାଟା ବୁକ୍ କରିଦେବେ ବାଇଶହ ପଚିଶହ ନଉଛନ୍ତି।
ଓ ହୋ ହୋ ହଁ ହଁ। ଆଛା ଆଉ ତାପରେ ସେଇଠି ଯାଇ ଦଶ ବାଇଶହ ପଚିଶ ଦେଇକିନା ଯିବା ଆସିବା ହେଇ ହେଇଯାଉଥିବ ବୋଧେ ଆଉ ହଁ ଯିବାଆସିବା ପ ବାଇଶ ବାଇଶ ପଚ ବାଇଶ ପାଖାପଖି ଆଉ।
ହଁ ହଁ। ତାପରେ ଜଣ ପିସା ଯାହା ପଡିଲା ଆଉ କଣ।
ହଁ ତାପରେ ଯାଇକି ଦର୍ଶନ କରି ପୁଣି ରିଟର୍ଣ କଲେ ଆଉ ହଁ ହଉ ଆଜ୍ଞା ମୋ ମୋର ଗୋଟେ କଲ ଆସିଲାଣି
ହଁ ହଁ ହଁ ହଁ ହଁ ହଁ ରଖନ୍ତୁ।